ହାଲୋ।
ହଁ କଣ କରୁଛ।
ହଁ ସାଙ୍ଗ ଏଇ ବସିଛି ଟି ତମେ କଣ କରୁଛ।
ମୁଁ ବି ବସିଛି ମୁଁ ବସିନି ଶୋଇଛି।
ଆଉ ଖାଇସାରିଲଣି।
ହଁ ମୁଁ ଖାଇ ସାରିଲିଣି ତମେ?
ମୁଁ ବି ଖାଇ ସାରିଲିଣି କଣ ଖାଇଥିଲ ତମେ?
ମୁଁ ଖାଇଲି ପଖାଳ ଶାଗ ଭଜା ଆଳୁ ଛେଚା ଏଇଗୁଡା ଆ ଏତିକି ଆଉ।
ଭଲ ଆଉ ଆଜି ଦିନ କେମିତି କଟିଲା ତମର? ହୁଁ।
ତମେବି ତ ସେ ମିଟିଙ୍ଗ ଜଏନ୍ ଥିଲ ମୁଁ ବି ମିଟିଂ ଜଏନ୍ ଥିଲି ସେ ମିଟିଂରେ ରହି ରହିକିନା ଦିନ କଟିଗଲା ଆଜି।
ଠିକ କଥା ଖଇଲେ ସାଙ୍ଗ। ମୋରତ ଆଜି ବାସ ନା ମୁଁ ଖାଲି ସେ ପିଜୁଳି ଖାଇଥିଲି। ଆଉ କିଛି ଖାଇନି ଆଉ।
ଆଛା ଆଛା।
ଆଉ ତମ ଦେହ ଭଲ ଅଛି? ଆଉ ଘରେ ସମସ୍ତେ ଭଲ ଅଛି ହଁ ମୋ ଦେହ ବି ଭଲ ଅଛି।
ହୁଁ ଘରେ ସମସ୍ତେ ବି ଭଲ ଅଛନ୍ତି।
ଆଛା ଆଉ ଆଜି ତ ଛୁଟି ଥିଲା ନା କେମିତି କଟିଲା ଦିନ ତମର?
ଛୁଟି ଛୁଟି ଏମିତି ବାସ୍ ଖାଇ ପିଇକି ବୁଲିକି ପଳାଉଚି।
ହଁ ଠିକ କଥା ଛୁଟି ଦିନରେ ଟିକେ ବିଶ୍ରାମ ମିଳିଲେ ବୋହୁତ ଭଲ ଲାଗେ ନା। ପୁରା ଯେମିତି ଇଚ୍ଛା ହବ ଦି ତିନି ଦିନ୍ ଆହୁରି ଶୋଇଯିବା ପାଇଁ।
ବୋହୁତ ଭଲ କରିଥିଲା ସକାଳେ ଟିକେ ଡେ-ଡେରିରେ ଉଠିଲି ତାପରେ ଘରର କିଛି କାମ କଲି ମାହାଙ୍କୁ ମାଙ୍କୁ ସାହାଯ୍ୟ କଲି ଏମିତି ଆଉ।
ଭଲ କଥା ଛୁଟି ଦିନ ଟିକେ ବେସି ବିଶ୍ରାମ କି ମିଳିଲେ ଭଲ ଲାଗେ ନା।
ହଁ ଠିକ୍ କଥା ପୂୁରା କହିଚ। ହଁ ସାରା ସପ୍ତାହ ପାଠ ପଢ଼ା ଓ କାମରେ ବ୍ୟସ୍ତ ରୋହୁଚୁ ଦିନ ଛୁଟିଟା ହେଲେ ମନକୁ ଟିକେ ଶାନ୍ତି ବି ମିଳେ।
ହଁ ଠିକ କହିଚ। ତମେ ଛୁଟି ଦିନରେ ମାନେ କଣ କର?
ମୁଁ ସାଧାରଣତଃ ଏମିତି ମାନେ ସକାଳୁ ଲେଟେ ଉଠେ ଉଠିକି ବ୍ୟାୟାମ କରେ ତାପରେ ଖଗ୍ ଖବରକାଗଜ ପଢ଼େ ତାପରେ ଭଲ କାହାଣୀ ବହି ପଢ଼େ ବୁଲାବୁଲି କରେ ଚାର୍ଟା ବେଳ ଟା ଟାଇମ୍ରେ ବୁଲିବାକୁ ପଡ଼େ ଏମିତି ସବୁ କରେ।
ଭଲ ଆଉ ବହି ପଢିବା ଅଭ୍ୟାସ ବୋହୁତ ଭଲ ନା। ମୁଁ ଛୁଟି ଦିନରେ ସାଙ୍ଗମାନ ସହ ବି କ୍ରିକେଟ ଖେଳିବାକୁ ଭଲ ପାଏ। ତମେ?
ହଁ କ୍ରିକେଟ୍ ଖେଳିବାରେ ମଜା ତ ଅଛି ଶରୀର ମଧ୍ୟ ସୁସ୍ଥ ରହେ।
ହଁ ମାନେ ମତେ ତ ଏଠି ସେ ସୁଯୋଗ ମିଳିନି ମୁଁ ଜେତୋବେଳେ ଗାଁକୁ ଯାଏ ଛୁଟି ଦିନରେ ତ ମୁଁ ଗାଁକୁ ପଳାଏ। ଆଉ ତ ମୁଁ ସେଠି ଯାଇଙ୍କି ଚୋ ଛୋଟ ଛୁଆ ମାନେ ଖେଳୁଥିବ ମତେ ବଢିଆ ଲାଗେ ଖେଳ ଲାଗେ ଯାଇ ଖେଳେ ତାଙ୍କ ସହିତ। ଖେଳ ସରିଲା ପରେ ଘରକୁୁଣି ଫେରି ଆସେ ଫୁଣି ଟିକେ ବିଶ ପ୍ରାମ୍ ନିଏ ତାପ୍ ତାର ମୋବାଇଲରେ ଗୀତ ଶୁଣେ ଆଉ।
ଆଚ୍ଛା ବୋହୁତ ଭଲ କଥା ମୁଁ ମଧ୍ୟ ଗୀତ ଶୁଣିବାକୁ ଭଲ କ ଭଲ ପାଏ। ବିଶେଷ କରି ପୁରୁଣା ଓଡିଆ ଗୀତ।
ମତେ ବି ବଢିଆ ଲାଗେ ପୁରୁଣା ଗୀତର ମାନେ ବୋହୁତ ଭଲ ଲାଗେ ତା ମଜା କିଛି ଅଲଗା ମାନେ ସେଥିରେ ଅଲଗା ମଧୁରତା ଅଛି ନୁହଁ।
ହୁଁ ହୁଁ ହୁଁ ହୁଁ ପୁରା ଠିକ୍। କଥା କହିଲ ଛୁଟି ଦିନରେ ପରିବାର ସହ ସମୟ ବିତାଇବା ପାଏ ମଧ୍ୟ ଦରକାର।
ଠିକ୍ କହିଲ ସାଙ୍ଗ କାହିଁକି ନା ମୁଁ ତ ସନ୍ଧ୍ୟା ବେଳେ ବାପା ମାଙ୍କ ସହ ବସିକି କଥା ହୁଏ। ତମେ ହୁଅ କଥା?
ହଁ ମଧ୍ୟ ମୋଜେଜେବାବା ଜେଜେମାଙ୍କ ସହ ବସି ପୁରୁଣା ଦିନର କାହାଣୀ ଗୁଡିକ ଶୁଣେ।
ଭଲ ସେଗୁଡାକ ଶୁଣିବା ପାଇଁ ମତେ ବୋହୁତ ମାନେ ଆନନ୍ଦ ଲାଗେ ମାନେ ବୋହୁତ ବଢିଆ ଲାଗେ। ମୁଁ ପୁରା ଏକ୍ସାଇଟେଡ ହେଇଯାଏ କେତେବେଳେ ସେମାନେ ଗୋଟେ ଗୋଟେ ଷ୍ଟୋରି କହିବେ ଗୋଟେ ଗୋଟେ କାହାଣୀ କହିବେ ବଢିଆ ଲାଗେ ପୁରୁଣା ଦିନର କାହାଣୀ ଶୁଣିବା ପାଇଁ ନା।
ଠିକ୍ କଥା ପୁରା କଥା କହିଚ। ଆ ଆମେ ଅନେକ ନୂଆ ନୂଆ କଥା ଶୁଣିବାକୁ ମିଳୁ ଆମ ପୂର୍ବ ପରମ୍ପରା କେମିତି ଆଗରୁ ଚଳନି ସେ ବିଷୟରେ ବି ଜାଣିବାକୁ ପାଉ ତାଙ୍କଠାରୁ।
ଠିକ୍ କହିଲ କେବେ ଛୁଟି ଦିନରେ ବାହାରକୁ ବୁଲିବାକୁ ଯାଅ ନା
ହଁ ହଁ ହଁ ହଁ ମୋତେ ତ ବୁଲିବାକୁ ବୋହୁତ ପସନ୍ଦ ମୁଁ ତ ବୁଲିବାକୁ ବୋହୁତ ପସନ୍ଦ କରେ। ଛୁଟି ମୁଁ ଖାଲି ଖୋଜୁଥାଏ କେମିତି ଛୁଟି ଦିନ ମିଳିବ। ମୁଁ ବୁଲିବା
ମତେ ବି ସାଙ୍ଗ ମାନ ତ ବୁଲିବାକୁ ବୋହୁତ ବଢିଆ ଲାଗେ। ଫଟ ଉଠେଇବାରେ ତ ମଜା କିଛି ଅଲଗା ନାଁ।
ହଁ ହଁ ପୁରା ଠିକ୍ କଥା କହିଲ। ଛୁଟି ଦିନ ଆମକୁ ନୂଆ ଉତ୍ସାହ ଦିଏ। ପୁଣି କାମ କରିବାକୁ ଆ କରିବାକୁ ମନ ଲାଗେ।
ଠିକ୍ କଥା କହିଲ। ଛୁଟି ଦିନରେ ଯଦି ଛୁଟି ଟେ ନଥାନ୍ତା! ଜୀବନ ଟା ପୁରା ଯୋଉ ମାନେ ଯୋଉ କହନ୍ତି, ଯୋଉ ଏକଲା ମାନେ ବହୁତ ବୋର ଲାଗନ୍ତା! ମାନେ ଜମା ଭଲ ଲାଗନ୍ତାନି ନୁହଁ।
ହଁ, ହଁ ପୁରା ଠିକ୍ କଥା କହିଛ ମାନେ ଆମେ କାମ କରି କରିକି ବି ମାନେ ପୁରା ଇରିଟେଟ୍ ହେଇଯାଇଥାନ୍ତେ। ମାନେ ଏତେ ବିରକ୍ତି ଲାଗିଥାନ୍ତା ମାନେ ଗୋଟେ ଛୁଟି ଦିନ ମିଳୁଛି ବୋଲି ମାନେ ଟିକେ ବିଶ୍ରାମ କରିବାକୁ ସମୟ ମିଳୁଚି। ବୁଲିବାକୁ ସମୟ ମିଳୁଛି ଘର ଲୋକଙ୍କ ସହ ମିଶିବାକୁ ସମୟ ମିଳୁଛି ନାହିଁକି?
ଠିକ୍ କଥା କହିଲ ମାନେ, ଯୋଉ ଛୁଟି ଦିନ ମାନେ ସାଙ୍ଗେ ସାଙ୍ଗେ ରେଷ୍ଟ। ଛୁଟିଟା ମାନେ ଆଗେ ଖାଇ କି ରେଷ୍ଟ ନବାର ଅଛି।
ହଁ ପୁରା ଠିକ୍ କଥା କହିଲ। ସମସ୍ତେ, ପ୍ରାୟତଃ ମାନେ ଲେଟ ରେ ଉଠନ୍ତି। ପୁଣି ଖାଇସାରିକି ପୁଣି ଶୋଇଯାଆନ୍ତି। ମାନେ ମନ୍ ମାନି କରନ୍ତି ସମସ୍ତେ ନାଇଁ କି
ହଁ କାହିଁକି ନା ଯେତେବେଳେ ଛୁଟି ମିଳେ। ମୁଁ ତ ଆଗେ ଶୋଇବି। ଏମିତି ମୁଁ ଦି ଚାରି ଘଣ୍ଟା ଏକ୍ସଟ୍ରା ଶୋଇ ଯେତେବେଳେ ଜି ଜଲଦି ଉଠେ। ତାହେଲେ ମୁଁ ଦି ଚାରି ଘଣ୍ଟା ଏକ୍ସ୍ରା ଶୋଇପଡିବି! ତାପରେ ଯାଇଁ ଯୋଉ କଥା? ହଉଛି ଫୁଟି ମାନେ ମତେ ଭଲ ଭଲ ଖାଇବା, ଆଉ ଖାଲି ଶୋଇବା, ଆଉ ଟିକେ ଯଦି ଟିକ ଫାଙ୍କା ହେବି, ମାର୍କେଟ ବୁଲିବି ସାଙ୍ଗମାନଙ୍କ ସହିତ ଫୁଲ୍ ଏନ୍ଜଏ। ତମେ କେମିତି କର ଛୁଟି?
ପ୍ରାୟତ ଲେଟରେ ଉଠେ ଉଠିକି ପ୍ରାୟ ବୁଲିବାକୁ ପଳାଏ।
ହଁ ବୁଲିବା ଛୁଟି ମାନେ ବୁଲିବାର ମଜା କିଛି ଅଲଗା।
ହଁ ହଁ। ଠିକ କଥା କହଛ।
ତୁମକୁ ସବୁଠୁ କୋଉ ଜାଗା ବେଶୀ ଭଲ ଲାଗେ ବୁଲିିବାକୁ ଯିବା ପାଇଁ ମାର୍କେଟ, ନା କୋଉ ବନ୍ଧୁ, ବାନ୍ଧବ ଘର, ନା ସାଙ୍ଗ ଘର ନା କୋଉଠି?
ନା ନା ମାତେ ବନ୍ଧୁ ବାନ୍ଧବ ନେ। ଏମିତି ମୋ ଭାଇ ଅଛି। ଆଉ ଗୋଟେ ମୋ ନନାର ଝିଅ ଅଛି। ତାକୁ ଆଇଦର୍ ତାକୁ ନେଇକି ପଳେଇବି କଉଠି ବୁଲିବା ପାଇଁ ଖାଇବା ପାଇଁ ଏମିତି ତାଙ୍କ ପାଖ ନହେଲେ ସାଙ୍ଗମାନଙ୍କ ସହ ବୁଲିବାକୁ ପଳାଏ। ଆ କାମ ଥିଲେ ତ ଛୁଟି ଦିନରେ ବି ସେଇଟା ରଖ ରଖାଯାଏ ନା ଗୋଟେ ଗୋଟେ ଥର କାମ ବି ରଖାଯାଏ। ବନ୍ଧୁ ବାନ୍ଧବଙ୍ଗ ଘରୁ ଯଦି ଯିବାର ଥାଏ କିଛି କାମ ଥାଏ ତ ସେଇଟା ଛୁଟି ଦିନରେ ହିଁ ରଖାଯାଏ।
ଠିକ ଆଉ ସ ପ୍ରତି ରବିବାର ତ ଗୋଟେ ଗୋଟେ ଛୁଟି ମିଳେ ନା ଆମେ ସାଙ୍ଗ ମାନେ କଣ କରୁ ଯେତେବେଳେ ବି ହଉଛି ଯାଉ ପ୍ରତି ରବିବାର ମାନେ ପ୍ରତି ରବିବାର ମାନେ ସବୁ ସାଙ୍ଗ ମାନ କଣ କରିବେ ହଉଛି ମାର୍କେଟ ଯାଇକି ଆଗେ ବୁଲ ଆସିବେ। ପ୍ରତି ରବିବାର। ଖାଇ ପିଇକି ଶ ଶୋଇ ପଡିଥିବେ। ଚାରିଟା ବେଳେ ସବୁ ରବିବାର ଯାଇକି ବୁଲିକି ଆସିବେ।
କୋଉଠି ବୁଲିଆକୁ ଯାଏ ତମେ?
ମୁଁ ଏଇ ପାଖ ମାର୍କେଟ ଯାଏ ବୁଲିକି ଆସେ।
ତମର ସେଠି କି ମାର୍କେଟ ଅଛି ପାଖରେ?
ବହୁତ ସାରା ମାର୍କେଟ ଅଛି। ଯେମିତି କିି ଆମର ସବୁ ବିକ୍ରି ହଉଛି ଯାହା ତମେ ଖୋଜିବ। ଲୁଗା କତୁରୁ ଖାଇବା କତୁରୁ। ଆମେ ତ କିଛି କିଣି ଆମେ ଖାଇବା ପାଇଁ ଯାଉ। କାରଣ, ଏମିତି କାମରେ ତ କେବେ କଲେଜ ତ ଛୁଟି ମିଳେନି ବି ଛୁଟି ମିଳେନି ବାକି ଯେତେବେଳେ ଛୁଟି ମିଳେ ମାନେ ଆମେ ଛୁଟି ଟାଇମ ଟାକୁ କେବେ ମାନେ ହାରୁନି ସବୁ ସାଙ୍ଗମାନେ ଏକଜୁଟ ହେଇଯିବୁ ଚାଲି ଚାଲିକା ସବୁଆଡେ ବୁଲିକି ଫାଷ୍ଟ ଆଇସ୍କ୍ରିମ ଷ୍ଟାର୍ଟ କରିବୁ ତାପରେ ଗୁପଚୁପ ଗୁପଚୁପ ଆଇସ୍କ୍ରି ତ ପ୍ରତି ଛୁଟିରେ କମ୍ପଲସରି ମେନ୍ କଥା ସଣ୍ଡେ ଯୋଉ ରବିବାର ଦିନ ପ୍ରତି ଆମେ ବୁଲିବାଟା ଆମର ଫାଇନାଲ। ରବିବାର ଟା ଆମର ବୁଲିବା ଟା ଯେମିତି ହଉ ଗୋଟେ ରବିବାର ମିସ୍ ହେଇଗଲା ମାନେ ସମସ୍ତେ ବୋରାରେ ଆମେ ଯାଇପାରିଲେନି ବୁଲିବା ପାଇଁ ଖାସ୍ ଯାଇି ଭଲ ହେଇଥାନ୍ତା କେମିତି ଯିବା କଣ କରିବା ଏମିତି ହେଇକି ଆମର ପଳେଇବ ସେ ଦିନ ଟା ଯଦି କାହା ପାଇଁ ଜଣଙ୍କ ପାଇଁ ଯଦି ସେ ଛୁଟି ଟା ମିସ୍ ଆମର ଯଦି ବୁଲିବା ପାଇଁ ଗଲୁନି ତାକୁ ଆମେ ଛାଡିବୁନି ସାଙ୍ଗ ସାଙ୍ଗ ଭିତରେ ଚାଲିଥିବା ଆମର କଥାବାର୍ତ୍ତା ଆଉ କିନ୍ତୁ ପ୍ରତି ରବିବାର କିନ୍ତୁ ଏବେ ତ ଆଉ ସୁଯୋଗ ମିଳୁନି ନା ଏବେ ସମସ୍ତେ ନିଜ ନିଜ କାମରେ ତ ବ୍ୟସ୍ତ ରହିଗଲେଣି। ଆଉ ମାନେ ଏଇ ମଜା ଟା ପୁରା ଆସ୍ତେ ଆସ୍ତେ ଧୀରେ ଧୀରେ କମି ଗଲାଣି ପ୍ଲସ ଟାଇରେ ନା ଆମେ କଣ କରୁ ରବିବାର ଫାଇନାଲ ଆମେ ତିନି ଜଣ ସାଙ୍ଗ ଅ ଥିବୁ ତିନି ଜଣ ସାଙ୍ଗ ଆମର ପୁରା ଅଛନ୍ତି। ସେଇ ତିନି ଜଣ ମତେ ଲାଗିଲା ତିନି ଜଣ ଆମ ଯାଇ ମାର୍କେଟ ବୁଲିବୁ ମାର୍କେଟରେ ଆଇସ୍କ୍ରିମ ବର୍ଷା ହଉ ଖରା ଯାହା ହଉ। ଖୋଜି ଖୋଜି ସେ ଯୋଉ କୁଲଫି ବାଲା ଆଇସ୍କ୍ରିମ ତ ଯେମିତି ହେଲେ ଖାଇବୁ। ଥରେ ବର୍ଷା ପକଉଥାଏ ଲୋକ ଭି ଥାନ୍ତି ଆମେ ଭିଜି ଭିଜି ଚାଲିଯାଉ ଆଇସକ୍ରିମ ଲୋକ ସବୁ ଅନେଇଥାନ୍ତି ପାଗିଳି ହେଇଗଲେଣିନା କଣ? ଏବେ ଆମେ ଶୀତ ଦିନରେ ବି ଆଇସ୍କ୍ରିମ ଖାଉ ଜ୍ୟାକେଟ ପିନ୍ଧିଥିବୁ ଟୋପି ପିନ୍ଧିଥିବୁ ତାପରେ ବି ଏସ ମୋର ଗୋଟେ ସାଙ୍ଗ ହେ ଆଇସକ୍ରିମ ଭାରି ପସନ୍ଦ। ତ ଆମେ ଆଇସ୍କ୍ରିମ ଖାଉ ତ ସେଇ ସାଙ୍ଗମାନାନଙ୍କ ସହିତ ସେ ଦିନ ଗୁଡା ଏମିତି ଅନ ଅନୁ କୁଆଡେ ବିତି ଗଲାଣି ଆଉ ସେ ଦିନ ବି ଆସିନି ସେ ସାଙ୍ଗ ମାନେ ବି ଆଉ ଆସିନାହାନ୍ତି। ସବୁ ଯେ ଯାହା କାମରେ ସବୁ ବ୍ୟସ୍ତ ରହିଗଲେ।
ହଁ। ସେ କଲେଜ ଟାଇମ୍ ହଁ କଲେଜ ଟାଇମ୍ ଟା ବି ବହୁତ ମଜା ଥାଏ ସେଇ ଟାଇମରେ ହି ଆମେ ମାନେ କଲେଜ ସ୍କୁଲ ଟାଇମ ରେ ମାନେ ଜଣ ଆବିନଥ ଏ ଆମେ କଣ କରିବା ହ ପାଠ ପଡିବା ରେ ଅ ଛି ଜଦି ପାଠ ପଡିବା। ବୁଲିବା ଖାଇବା ଏଥିରେ ରହୁଥିଲେ ସେଦିନ ବି ବହୁତ ଭଲ। ନ୍ଦ। ଛୋଟେ ଦିନ ଗୋଟେ ଦିନ ମିଳିଲେ ଗୋଟେ ଦିନ ମିଳିଲେ ବୁଲାବୁଲି କରିେ ଏବେ ବହୁତ ସାରା ଟେନସନ୍ ମୁଣ୍ଡରେ ରହୁଛି।
ମେଳା ବୁଲିବାକୁ ଯିବଲେ ଆମର ଖେଳିବା ଟେ କିଛି ମତଲବ ନାହିଁ ଆମର ଖାଇବା ଟେ ମତ ଆମେ ଦେଖି ଭଲ ଭଲ ଖାଇବା କଣ ଆମ ଭାରି ଫୁଡି ଆମେ ତିନି ଜଣ ସାଙ୍ଗ ଜଣେ ସାଙ୍ଗ ସିଏ ଏତେ ତାର ଖାଇବା ନୁଁ ଆମେ ଜଣେ ଭାରି ଫୁଡି ଯୋଉ ଖାଇବାକୁ ପଡିୁଥିବ ମୁଁ ଯଦି ମାଇଣ୍ଡରେ ସେଟ୍ କରିଥିବେ ମୁ ଅଣ୍ଡା ସେଜ ଖାଇବା। ହଁ ଖାଇବା ଖୋଜି ଖୋଜି ପୁରା ସେ ଏରିଆ ଘୁଣ୍ଟି ଦୋବୁ ଏ ଅଣ୍ଡା ସିଜା କୋଉଠି ମିଳୁଚି। ବୁଲି ବୁଲି ଫୁଣି ଅଣ୍ଡା ସିଜା ଯେମିତି ହେଲେ ଖାଇକି ଆସି। ଯଦି ଦେଖିବୁ ଗୁପଚୁପ୍ ଦୋକାନ ଗୋଟେ ଦୋକାନରେ ଭିଡ ଯଦି ସେଠି ଥରେ ଟେଷ୍ଟ ଖରାପ ହେଲା ସାରା ଜୀବନ ପାଇଁ ଆମ ସେ ଗୁପଚୁପ ଦୋକାନ ଯିବାରି ନାହିଁ। ଫୁଣି ନୂଆ ଦୋକାନ ଖୋଜିବା ଯେ ପର୍ଯ୍ୟନ୍ତ ଟେଷ୍ଟ ବାଲା ଗୁପଚୁପ୍ ନ ମିଳୁଚି ସେତେ ସନ୍ଧାନ ଚାଲିଥିବ ତିନି ଜଣ ସାଙ୍ଗ ମାନେ ସବୁ ପ୍ରକାର ଲୋକେସନରେ ଖୋଜା ହୋଉଥିବ କୋଉଠୁ ବେଷ୍ଟ ଗୁପଚୁପ୍ ଟା ମିଳୁଚି। ଯିଏ ପାଇବ ବାସ୍ ଚାଲ ସେଇଠିକି ସବୁଦିନ ଚାଲ। ମଜା ଲାଗେ ସାଙ୍ଗା ମାନଙ୍କ ସ ଛୁଟିରେ ଟାଇମ କାଟିବା ଟା ମାନେ ସବୁଠୁ ମଜା ଲାଗେ ନୁହଁ?
ବହୁତ ଭଲ ବିଷୟ ଥିଲେ ତମ ସାଙ୍ଗରେ
ହଁ ମତେ ବି ବହୁତ ଭଲ ଲାଗିଲା ତମ ସହିତ କଥା ବାଏ। ହଉ ତାହେଲେ ମୁଁ ରଖୁଚି?